ହଁ।
ହାଲୋ।
ହ। ହାଲୋ।
ହାଲୋ।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
ଶୁଭୁ ନି ବେ? କୁଆଡେ ପଳେଇଲୁ?
ଏବେ ଶୁଭିଲା?
ହୁଁ।
ଇୟର ଫୋନ କନେକ୍ସନ କଲେ ବୋଧେ ଶୁଭ ନାହିଁ ମୁଁ କହିଲି କଣ ଏସି କଥା କହୁଥିଲୁ। ନେଟୱାର୍କ ପାଇଲାାନି କଟିଗଲା।
ମୁଁ କହିଲି ପ୍ରିଯିଟା ଷ୍ଟାର ଟା ମଗେଇଥିଲେ ଛବିଶି ହଜାର ପଡିଥାନ୍ତା?
ହୁଁ।
ଫାଇଭ ଷ୍ଟାର ୱନ୍ ପଏଣ୍ଟ ଫାଇଭ ଟର୍ନ ଫାଇ ଷ୍ଟାର ଟା ତରିଶ ହଜାର।
ୱାନ୍ ପଏଣ୍ଟ ଫାଇଭ୍ ଟନ୍
ହୁଁ।
ଭଲ ଅଛି କଉଠୁ ଭୁବନ?
ନାଇଁ ମୁଁ ଫ୍ଲିପକାର୍ଟ ରୁ ଅର୍ଡର କଲି।
କଉ ଦିନ ଆସିବି ଦେ ଲଗେ- ସେ ତ ଫିଟିଙ୍ଗ୍ କରିକି ଯାଇଥିବ।
ଫିଟିଙ୍ଗ୍ କରିନି ମାନେ ଡେଲିଭରି ହେଇଯାଇଚି। ତାପରେ ତାଙ୍କ ଲୋକ ଆସି ତାପରେ ଏସି ଟା ଲଗେଇବେ ଏସି ଟା ସିନା ଲଗେଇଦେବେ କିନ୍ତୁ ତୁମର ପ୍ଲଗ୍ ସିଷ୍ଟମ୍ ତୁମ ନିଜ ଘରେ ଥିଲେ ସିନା ସେ ଆସିକି ଲଗେଇ ଦେଇକି ଯିବେ। ଲକ୍ ସିଷ୍ଟମ୍ ନିଜେ କରିବାକୁ ପଡିବ ନା। ଏସି ଟା ସିନା ଇନଷ୍ଟଲ୍ ସେ କରିବେ ପ୍ଲଗ ରେ ଲଗେଇବେ ନେଇକି କିନ୍ତୁ ପ୍ଲଗ ଟା ତ ଥିବା ଦର୍
ଆମର ମୁଁ ଟିଭି ଟା ଯଉ ଅର୍ଡର କରିଥିଲି ସେ ଆସିବ କହିଲା ଇନଷ୍ଟଲ କରିବାକୁ ଆସି ଦି ଦିନ ଦିନ କହିଲେ ଆଙ୍କ ସାଙ୍ଗ କୁ ଫୋନ କଲି ସିଏ ଆସିକି କନେକ୍ସନ୍ କରିକୁରା ଦେଇ ଗଲା ଦେଖିଲା ବଳକୁ ଟାଟା ସ୍କାଇ ଖରାପେ ହେଲା ଯେ ଡିସ୍ ଟିଭି ଟା ଲଗେଇଲା।
ଆରେ ଏସ୍-ଏଇଟା ବି ହେଇଥିଲେ ତୁ ଯଦି ଆମ ଘରେ ଆଉ କାହାକୁ କହିଥାନ୍ତୁ ସେ ସାଙ୍ଗେ ସାଙ୍ଗେ ଆସି କରିଦେଇଥାନ୍ତା। କିନ୍ତୁ ତୁ କାର୍ଟରୁ କି ଅ- ଯାହା ଅନଲାଇନ୍ ରେ ଅର୍ଡ଼ର କରିବୁ ତାଙ୍କ ଲୋକ ଆସିକି ଯଦି ଇନଷ୍ଟଲ୍ ନ କରିବେ ତାର ଯଉ ୱାରେଣ୍ଟି ଥିବ ସେ ୱାରେଣ୍ଟି କଟିଯିବ।
ଓହୋ ଆଉ ସେ ତ କହିକି ଆସିଲାନି ଦି ଦିନି ହେଇଗଲା ଏପର୍ଯ୍ୟନ୍ତ କିଛି ତାର କିଛି ରେସ୍ପନ୍ସ ନାହିଁ କେମିତି ଜଣେ
ତାର ଡେଟ୍ ଦେଇଥିବ ନା ସେ ଯଉଠି ଅର୍ଡର ପ୍ଲେସ୍ ହେଇଥିବ ସେଇଠି ଇନ୍- ଇନଷ୍ଟଲସନ ବି ଡଟ୍ ଦେଇଥିବ ସେ ଯଉ ଡେଟ୍ ଦେଇଥିବ ସେଇ ଡେଟ୍ ରେ ଆସିବ।
ତା ନାଁ ଦେଇଥିଲା ନମ୍ବର ଦେଇଥିଲା ସେ ତାର ଫୋନ ଲଗେଇଲା ଯେ ଲାଗିଲାନି।
ହୁଁ
ଆସିଲାନି ଲଗେଇଲା ଶୁଣ ସିଏ ଯେମତି ଆସିଲାନି ମୁଁ ଡେଲିଭର କଷ୍ଟମର୍ କୁ ଫୋନ କଲିି।
ହୁଁ।
ମୁଁ କହିଲି ଆଉ ଯଉ ସେତ ଆସିଲେଣି କଣ ହବ ନା ତାହେଲେ କ୍ୟାନସଲେ କରିଦିଅନ୍ତୁ ନହେଲେ ଆପଣ କାହାକୁ ନିଜକୁ ଡା ଚି ଯାହାକୁ ଲଗେଇ ଦିଅନ୍ତୁ ଆଉ।
ଉଁ- ହୁଁ।
ବାହାର ଲୋକଙ୍କୁ ଡାକି ଲଗେଇ ବାହାରେ ସିଏ ଆଇଥିଲେ ଅଧିକ ନେଇଥାନ୍ତା ଚାର୍ଜେସ୍ ଫ୍ୟାନ୍ -ଫ୍ୟାନ୍ ଇଏ ତ ବହୁତ୍ କମ୍ ରେ କରିଦେଲା।
ହୁଁ- ହୁଁ ହେଟା କ୍ୟାନ୍ସଲ୍ କରିଦେଲୁ?
ନା ସେଟା କ୍ୟାନ୍ସେଲେ ହଉଚି।
କେଜାଣି ଏଠି କିନ୍ତୁ ପୁରା ପ୍ର-ଲେଖିଥିଲା ପୁରା ଯଦି ତୁମେ ତାଙ୍କ ଟେ ଟେକ୍ନିସିଆନ୍ କୁ ନ ନେଇକିରି ଆଉ କାହାକୁ ନେଇଥିବ।
ଅର୍ଡର ବେଳେ ଏମିତି ଆଗୁଆ ପେମେଣ୍ଟ୍ ହେଇନଥିଲା ଇନ୍ଷ୍ଟଲ ପାଇଁ ସେ ଆସିଥିଲେ ନେଇଥାନ୍ତେ। ହେମିତି କିଛି ପାର୍ସଲ ଆମର ନାହିଁ।
ଡାଇରେକ୍ଟେ କ୍ୟା-କ୍ୟାସ୍ ଅନ୍ ଡେଲିଭରି କରିଥିଲେ? ଇଏମ୍ଆଇ।
କ୍ରେଡିଟ୍ କାର୍ଡ।
ଓହୋ।
କ୍ରେଡିଟ୍ କାର୍ଡ ରେ ଆଇସି ଆଇ ସି କ୍ରେଡିଟ୍ କାର୍ଡରେ ଦି ହଜାର୍ ଟଙ୍କା ଅଫ୍ ଥିଲା।
ହ ଭଲ ଏଇନା ଆସିଲି ଯଉ ଗରମ ବି ହଉଚି। କିନ୍ତୁ ଏତେଟା ଯଉ ହଉଥିଲା କମିଯାଇଛି କିନ୍ତୁ ହଉଛି
ହୁଁ ଗୁଳଗୁଳି ହଉଛି ନା ଆଉ ପୁଣିଥରେ ଏବେ ତ ଠାକୁର ଅଣସରରେ ରହିବେ ମାନେ ଆହୁରି ଗୁଳୁଗୁଳି ହବ।
ଆହୁରି ଆଗକୁ। ହେଟା କେତେ ଦିନି ହୁଏ?
ଅଣସର ଟା ଠାକୁର ସ ସାତ ଦିନି ନା କେତେ ଦିନ ଅଣସରରେ ରୁହନ୍ତିିନି ତାଙ୍କର ଯୋଉ ଜର ହୁଏ।
ଠାକୁରଙ୍କୁ ଜର ହବ ବୋଲି ମଣିଷ ସମସ୍ତେ ଗରମରେ ନା ଖାଲି ଆମ ଓଡିଶ ସେଥିପାଇଁ ଲାଗୁନା ଅଲ୍ ଇଣ୍ଡିଆ।
ହୁଁ ଓଡିଶା ଆମର ଆମ ଠାକୁର ଆଉ
ହଁ ସୁୂର୍ଯ୍ୟାଙ୍କୁ ଇନଫର୍ମ ହେଇଥିବ ଏଇ ଟାଇମ ରେ ମତେ ଯେତେବେଳେ ଜର ହବ ସେଇ ଆଡେ ଟିକେ ଅଧିକ ଲାଇଟିଂ ଫୋକସିଂ କରେ।
ହୁଁ ହୁଁ ପାଟିରେ ପୁରାନୀ ପାଟିରେ ପୁରାନୀ
ଚଣ୍ଡ ଘକୁଛ ତୋ ପୁଅଟା ଗୋଟେ ଚଣ୍ଡୀ ମଟର ଗା ହୁଁ ଯୋଉ ଗୋଟେ ପା କହୁଛି ଯୋଉ ଗୋଟେ ହେଲେ ଗଳେଇଦେଲେ ଗଲା।
ସେ ଡକ୍ଟର ଯାହା କହିଲା ଯୋଉ ସବୁ ନର୍ସ ଫର୍ସ ସବୁ ଆରେ ପୁଅ ତୁ କେତେ ଦୁଷ୍ଟ ପୁଅ କେତେ ଦୁଷ୍ଟ
ବିଶ୍ୱାସ କର ତୁ ପୁଅକୁ ଦେଖିଲେ ଲାଗୁନି ଏଡେ ଦୁଷ୍ଟ ହେଇଥିବ ସାନ ସିନା ଦାନତା ମୋହାନ।
ମାନେ ଗୋଟେ ଜିନିଷକୁ ସେ ଲାଗିଥିବ ମାନେ ଲାଗିଥିବ ମାନେ ଏଇଟା ସେ ଧର କରିବ ମାଇଣ୍ଡ ରେ ପୁରେଇ ଦେଲା ମାନେ କରିବ ତମେ ତାକୁ ଯେ ଯେତେ ବାଡା ଯାହା କର ସେ କରିବ ମାନେ କରିବ। ମାନେ ଗୋଟେ ଗୋଟେ ଛୁଆକହନ୍ତିନି ମୁଁ ମାଡ ଖାଇବି ପଛକେ କରିବି ସେ ସେମିତି।
ଟୁସନ୍‌। ତ ବଡ ହେଲେ ଗୋଟେ ସାଇଣ୍ଟିଷ୍ଟ ହବ ସେ ଆଉ ଟିକେ ଫୋକସ କର ତା ଲାଇପ୍ ରେ ସାଇଣ୍ଟିଷ୍ଟ ହଉ ସବୁ ଜିନିଷ ରିସର୍ଚ୍ଚ କରିଛି।
ଆଜି ଏଇ କବଡ ଉପରେ ଏଇ ଜିନିଷ ରା କାଲି ବନେଇକିରି କବଡ ଉପରେ ଇଏ ରଖିଦେଇଥିଲେ ସକାଳୁ ଉଠୁ ଠୁ ତାର ନଜର ପଡିଗଲା ୱାଓ ମାମା କେତେ ଜିନିଷ। ମୁଁ କହିଲି ଏତେ ଜିନିଷ ମୁଁ କହିଲି ଏତେ ଜିନିଷ କିଏପଠେଇଛନ୍ତି କିରେ ପୁଅ ନା ଅଜା।
ତ ବାପାଙ୍କୁ ଅଜାଡାକୁଛି।
ହୁଁ ତାଙ୍କୁ ଅଜା ମମିକୁ ନା ଧରିକି।
ଆଉ ମାମୁକ୍
ଓହୋ ହଁ ମୁଁ ପୁଅ ବି ସେମିତି ଡାକୁଛି ମାମ୍‌
ହୁଁ।
ସବୁ ଛୁଆଗୁରା ମୁଁ ଟା କହିପାରନ୍ତିନି ହର୍ଷଉ କାର। ଏ ମାମ ଆଉ ତୁ ଆସିବୁନି ତାହେଲେ ରଜକୁ?
ରଜକୁ ନାଇଁ ଏଇ ମୁନା ଆସିବାର ଅଛି।
ଅହଁ ଆଉ ଝିଅ ପା ଦେହ ଭଲ ଅଛି?
ହୁଁ। ସିଏ ଆସିବେ ଦିନେ ଦି ଦିନ ରହିକିରି ଯିଵେ।
ହଁ ସେ ତାଙ୍କ ବାପଘର କୁଆଡେ? ମାନେ ସେ ତା ଶାଶୁ ଘର କୋଉଠି ବାପା ଘର କୋଉଠି ମୋନା ରୁ
ସେଇ ଏକା ମୋ ମାମୁଁ ଘର ଯୋଉଠି।
ଓହୋ ସେଇଠି।
ହୁଁ ଶାଶୁଘର ବାପଘର ଗୋଟେ କିଲୋମିଟର ଡିଷ୍ଟାନ୍ସ ଆଉ
ଲଭ ମ୍ୟାରେଜ।
କେଜାଣି ଆଜି ପର୍ଯ୍ୟନ୍ତ ଜଣା ପଡୁନି କିନ୍ତୁ ଲଭ ମ୍ୟାରେଜ।
ହଁ ହଁ, କଁ ଖାଇଥିଲୁ?
ଛତୁଆ ଟିକେ ପିଇଥିଲି ଆଜି।
କସ୍ତୁରୀ।
ହୁଁ। ଛତୁଆ ମୋ ବାପା ସବୁବେଳେ ପଠଉଛନ୍ତି ଏଇ ପଠେଇଥିଲେ ଏଇଥରକ ଯୋଉ ରଜ ପାଇଁ ସବୁ ଚାଉଳ ବିରି ଫିରି ସ ସବୁ ପଠା ପଠି କଲେ ତ।
ହୁଁ, ଆ କଉଥିରେ ପଠଉଛନ୍ତି ବସ?
ହୁଁ, ଏଇ ପାଞ୍ଚ ଇଏରେ ଯୋଉ ଲାଲାଟା ଆସୁଛି।
ହଁ ହଁ। ହଁ ମନା କରିଦୋଉଚି ହଇରାଣ ହେଇ କଣ ଆସିବ? ସବୁ ଅନଲାଇନ ଏପାଳି ପଳେଇଆଉଚି ଆମର।
ଉଁ, ହୁଁ ହୁଁ।
ତୋର ଦୂର ହେଇକି ବସ୍ ପଳଉଚି, ମୋ ପାଖ ହେଇକି ଅନଲାଇନ ପଳେଇ ଆଉଛି।
ବାପା କେବେ ଯାଆନ୍ତି ନା ଯାଆନ୍ତିନି?
ହଁ। ତାହେଲେ ଯେହେତୁ ଟିକେ ଲାଗେ ଆଉ।
ହୁଁ, ସେ ଟିକେ ଲାଜକୁରା ମଣିଷ ନୁହଁ କି।
ମୁଁ କହିଲି ଆଉ ତୋ ପୁଅ ଖାଉଛି ନା ନାଇ ଓଷଦ?
ହୁଁ।
ଭାବୁଛି ଆଣୀକି ଦେବି ଝିଅ ପକଉଛି ପୁଅ ତ ଖାଇପାରିବ? ଦି ବର୍ଷ ହେଇଛି, ଆରେ ଖାଇବେ ନ ଖାଇବେ।
ସେଇଟା ବେଶୀ ରାଗ ଲାଗିବନି।
ମତେ ଟିକେ ସେୟାର କରିଦବୁ, ତାପରେ ଡାଉଟରେ ରହୁଛି ଯଦି ଖାଇବେ ନ ଖାଇବେ।
ଆଗେ ଅଢେଇଶହ ଗ୍ରାମଟା ମଗେଇବୁ, ଆଗେ ବଡଟା ମଗେଇବୁ ଯଦି ନଖାଇବେ ତୁ ଖାଇଦବୁ।
କେମିତି ଖା, ହେରା କଣ ନାଗିବ ମ?
ମସଲା ଓଡ଼ସ ଦବୁ ନା ପ୍ଲେନ୍ ଓଡସ ଦବୁ, ମାନେ ଚିନି ପକା ଓଡସ ଦବୁ ନା ମସଲା ଉଡସ ଦବୁ?
ଦେଖିଆ ଗୋଟେ ଆଣି ଟ୍ରାଏ କରିବି କେମି ଖାଉଛି ଗୋଟେ ନ ଖାଇଲେ ଆରଟା ଟ୍ରାଏ କରିବି।
ହୁଁ, ଗୋଟେ ବାର ଛୋଟିଆ ଆଗେ ବାର ଟଙ୍କିଆ ପ୍ୟାକେଟଟେ ଆଣୁନୁ ଭାରି। ଗୋଟେ ଥର କରିବୁ ଯଦି ଆ ବାର ଟଙ୍କିଆ ଛୋଟିଆ ଆଣେ ଭାରି ଆଗେ। ଛୋଟ ଛୋଟ ପ୍ୟାକେଟରା ବାର ଟଙ୍କା। ବାକି ଭୁବନରେ ମିଳିବ,
ଶୁଣ ମ।
ହଁ।
ସେରା ଖାଇଲେ କିଛି ଅସୁବିଧା ନାହିଁ, ଛୁଆ ଙ୍କ ଦେହ ପା?
ନାଇଁ କିଛି ଅସୁବିଧା କିଛି ନାଇଁ।
ହେଲେ ବି ମୁଁ କେବେ ଜାଣିନି ନା ମତେ ଟିକେ ସେୟାର କରିଦେବୁ ମୁଁ ଦେଖିକି କେମିତି କଣ ଖୋଉଛନ୍ତି ଟିକେ କହିବୁ।
ଅନଲାଇନରୁ ମଗେଇଦବୁ, ଆମ ପଟେ ମିଳିବନି।
ହଁ ଅନଲାଇନ୍ ମଗେଇଦେବି ସେୟା ମୁଁ ଭାବୁଛି ଅନଲାଇନ୍।
ଅନଲାଇନରେ ବି ସେଇ ଛୋଟ ଛୋଟ ପ୍ୟାକେଟବି ଅଛି।
ଖାଇବା ଜାଣିନି ଅନଲାଇନ ରୁ ମେଞ୍ଚେ ମଗେଇଦବୁ, ତୁ ଅନଲାଇନରେ ଗୋଟେ ମଗେଇ ପାରିବୁ କି।
ଗୋଟେ ତ ହବନି ଗୋଟେ ହେଲେ ତାର ଡେଲିଭରି ଚାର୍ଜ ଅଧିକ ପଡିଯିବ, ଆଉ କଣ ଦି ତିନିଟା ଜିନିଷ ହେଲେ ତାପରେ ତା ସହିତ ଏଥୁରୁ ଗୋଟେ ମଗେଇଦବୁ। କିଛି ନାହିଁ ଘର । ଗ୍ରୋସରୀ ଫ୍ରୋସରୀ ଯଦି ଧର କଣ ଗୋଟେ ସରିଗଲା ତା ସହିତ ୟାକୁ ମଗେଇଦବୁ ଆଉ।
ହୁଁ। କେତେ କେମତି ଦଉଚୁ ହେରା?
ମସଲା ଓଟସ୍ ଖାଲି ପାଣି ଗରମ ପୁରା ହେଇ ପାଣି ଗ୍ୟାସରେ ବସେଇବୁ ପାଣି ଟା ଟିକେ ଫୁଟି ଆସିଲା ବେଳକୁ ଗୋ ଗୋଟେ ଚାମଚ ପକେଇଦବୁ। ଗୋଟେ ଚାମଚ ରେ ଛୁଆଙ୍କର ହେଇଯିବ। ତାପରେ ତାକୁ ସିମ୍ ପୁଣି ସିମ୍ ଟିକେ କରିଦେଇକିରି ଘାଣ୍ଟିବୁ ଘାଣ୍ଟିବୁ ଟିକେ ବହଳିଆ ହେଇକିରି ସିଝି ସିଝି ଗଲା ପରେ ସରିଲା ଆଉ। ଏଟା ହଉଚି ମସଲା ଓଟସ୍। ଆଉ ପ୍ଲେନ୍ ଓଟସ୍ ଟା ସେମତି ନାଇଁ ସେଥିରେ ସବୁ ପଡିଥିବ। ସବୁ ଭେଜିସ୍ ମସଲା ସବୁ ହେଇଥିରେ ହିଁ ପଡିଥିବ। ତୁ ଖାଲି ଗରମ ପାଣି କରିକିରି, କିଛି ବି ନାହିଁ। ହୁଁ। ଖାଲି ପାଣି ଗରମ କରିବୁ, ସେଇଟା ପକେଇବୁ ସିଝିବ ହେଲା।
ଏଇ ଶୁଣୁନୁ ପାଣିର କ୍ୱାଣ୍ଟି କେମିତି ଜାଣୁ?
ପାଣିର ଦେଖିଲେ ଜାଣି ହେଇଯିବ। ଗୋଟେ ଚାମଚ ଇଏ କୁ ହଁ। ଯେମିତି ଆମର ସୁଜି ଫୁଜି କରାହୁଏ, ମାନେ ସୁଜି ଅନୁସାରେ ଯେମିତି ପାଣି ଟା ଦିଆଯାଏ ଦେଖିକିରି।
ହଁ ହଁ। ତୁ ଖାଉନା ତତେ ଭଲ ଲାଗୁନି?
ଉ ହଁ ଭଲ ଲାଗେ, ହେନ୍ତି ପୁରା ପ୍ରପର ଖାଇବା ପାଇଁ ଭଲ ଲାଗେନି। କିନ୍ତୁ ମୁଁ ଖାଏ କିଏ ଧର ଛାଡ଼ିଲା କି ଫାଷ୍ଟ ଥରେ ଦି ଥର ମୁଁ ଏମିତି ଖାଇଚି।
ହଉ ଆଉ। ଦେଖିଆ ମଗେଇବି ମୁଁ ଭାବିଚି। କଣ ଖୋଇବୁ କଣ ଖୋଇବୁ ଛୁଆଙ୍କୁ ସବୁଦିନ ଗୋଟେ ଟେନସନ୍। ହଉ ରହ, ଦେଇ ଫୋନ୍ କଲାଣି ବାରମ୍ବାର ବାଇଆ ହେଇଗଲାଣି ସେ।
ହୁଁ।
କାଟେ ତୁ।